ବନ୍ଧୁ ନମସ୍କାର ବନ୍ଧୁ।
ନମସ୍କାର ଶୁଭ ସକାଳ।
ଶୁଭ ସକାଳ ଶୁଭ ସକାଳ ଆଉ ବନ୍ଧୁ ଆଜି କଣ ଖାଇବା ପିଇବା କଣ ହେଇଛି?
ଖାଇବା ସକାଳ ତ ଖାଇଥିଲି ଚୁଡ଼ା କଦଳୀ।
ଆଜ୍ଞା।
ଆଉ ତମେ କଣ ଖାଇଥିଲ?
ଆଉ ଦେହ ପା ସବୁ ଭଲ ନା ବନ୍ଧୁ?
ହଁ ଦେହ ପାହ ଭଲ ଅଛି।
ଆଜ୍ଞା ମୁଁ ତ ମୁଁ ତ ପ୍ରାୟତଃ ସକାଳୁ ଉଠି ଏବେ ତ ପର୍ଯ୍ୟନ୍ତ ଅଁଳା ଟିକେ ଅଁଳା ଜୁସ୍ ପିଇଥିଲି ଅଁଳା ଜୁସ୍ ପିଇବା ପରେ ମୁଁ ପ୍ରାୟତଃ ଚାରି ଦୁଇରୁ ତିନୋଟି ପିଜୁଳି ବି ମଧ୍ୟ ଖାଇଥିଲି। ଆଉ ଏଇ ସବୁ ଜିନିଷ ଖାଇଛି ଏବେ ବି ବୋଉ ଡାକୁଛନ୍ତି କି ଆସ ପଖାଳ ବାଢି ଦେବେ ପଖାଳ ଖାଇବା ପାଇଁ ମୁଁ କହିଲି ଟିକେ ରୁହ ମୋର ଗୋଟେ ବନ୍ଧୁ ଫୋନ କରିଛନ୍ତି ତାଙ୍କ ସହିତ କଥା ହେବା ପରେ ମୁଁ ଯାଇ ଖାଇବି ଆଉ ବନ୍ଧୁ ଆମ ଏ ଏରିଆରେ ଯେମିତି ଆମ ପାଖାପାଖି ଅଞ୍ଚଳରେ ପ୍ରାୟତଃ ବର ଗଛ ଆଉ ଓସ୍ତ ଗଛ ପ୍ରାୟତଃ ଆମ ପାଖାପାଖି ଏରିଆରେ ବହୁତ ମାତ୍ରାରେ ଅଛି। ସେ ପ୍ରାୟତଃ ଆମ ଗାଁ ର ଲୋକମାନେ କୁହନ୍ତି ସେ ପ୍ରାୟତଃ ଷାଠିଏରୁ ଅଶୀ ବର୍ଷ ପର୍ଯ୍ୟନ୍ତ। ପାଖାପାଖି ବର ଗଛ ଆଉ ଓସ୍ତ ଗଛର ଅ ଏସବୁ ଏତେ ବର୍ଷ ଲେଖାଏଁ କଣ ପାଇଁ ରୁହେ ଏସବୁ ବିଷୟରେ ଆପଣ ଟିକେ ଜାଣିଛନ୍ତି ଟିକେ ବର୍ଣ୍ଣନା କରି କହିବେ।
ଆଗେ ଲୋକମାନେ ଗଛକୁ ଏତେ ସମ୍ମାନ ଇ ସମ୍ମାନ ତ ନୁହଁ ରକ୍ଷା କରିଥିଲେ ଏଟା ଗଛକୁ ନିଜ ଗଛ ମାନେ ଭାବଛନ୍ତି ଗଛ ଯିଏ ଲଗେଇଛି କିଛି ନାହିଁ ଆମେ କାଟିକି ଜାଳ କରିଦବା ଇଏ କରିଦବା ନିଜ ଲାଭ ପାଇଁ କା ଗଛ କାଟିଦବା ଲୋକମାନେ ଟିକେ ଗାଁରେ ସେ ଏ ଯୋଉ ବସିବାକୁ ଜାଗା ଥାଏ ଆଉ ସେଠି ବି ବସି ପାରୁନାହାନ୍ତି। ଆମ ଗାଁ ର ଶେଷରେ ମନ୍ଦିରେ ଗୋଟେ ବର ଗଛ ଓସ୍ତ ଗଛ ଅଛି ହେଠୀ ଆମେ ସେଠି ସବୁ ବାସ ଉଠା କରୁ ଯଦି ଆକୁ କି ହାଣିଦବ ଗାଁ ର ଯୋଉ ଆମେ ଶେଷ ମୁଣ୍ଡ ରେ ବସୁ ସେଠିକି ଆଉ ଲୋକ ଆସିବେ ନାହିଁ କାରଣ ପବନ ହବନି ଛାଇ ବି ଲୋକମାନେ ଆସୁଛନ୍ତି ସେମିତି ବହୁତ ଜାଗାରେ ଅଛି ମୁଁ ଗାଁରେ ଦେଖିକି ଗଛ କାଟିଦେଲା ଆଉ ଲୋକାମାନେ ସେଠିକି ଯାଆନ୍ତେନି ବସିବାକୁ ଆଉ ଏଇଟା ତ ତମର ଥିଲା ମୁଁ ବି ଗୋଟେ ପ୍ରଶ୍ନ ରହୁଛି କି ଯେ ଛୋଟ ପିଲାମାନେ ଏବେ ଯୋଉ ମୋବାଇଲ ର ଅଧିକ ଦେଖୁଛନ୍ତି। ଇଏ ଆଉ ସେ କ୍ରିକେଟ ରେ ହଉ କୌଣସି ପିଲାଙ୍କ ସହ ମିଶାମିଶି କମୁଛି ଇଏ ହଉଛି ତମ ଘରେ ବି ବହୁତ ଛୋଟ ପିଲା ଅଛନ୍ତି ତମେ କଣ ଦେଖିଛ?
ମୁଁ ତ ମୁଁ ତ କହିବାକୁ ଚାହୁଁଛି ଯେ ସାଙ୍ଗ ବନ୍ଧୁ ମୋର ପାଖାପାଖି ଗୋଟିଏ ବଡ ଭାଇର ପ୍ରାୟ ଅ କୋରୋନା ସମୟ ସମୟରେ ତାଙ୍କର ବାହାଘର ହୋଇଥିଲା ସେଇ ବାହାଘର ସମୟରେ ତାଙ୍କୁ ବାହାଘର ପରେ ପରେ ତାଙ୍କର ଗୋଟଏ ପିଲା ବି ମଧ୍ୟ ହୋଇଥିଲା। ସେ ସେ ପିଲାକୁ ଏତେ ମାତ୍ରାରେ ଫୋନ ଦେଖାଇଛନ୍ତି ଏ ସେ ତାକୁ ତମେ ଯଦି ପଚାରିବ ଅ ତାଙ୍କ ଡାକ ନା ହଉଛି ଗୁଗୁ ତାକୁ ଯଦି ତମେ ପଚାରିବ ଗୁଗୁ ତମେ ଏଇଟା କଲ ସିଏ ପୁରା ଏମିତି କଥା ଗୋଟେ କହୁଛନ୍ତି ଯେ ସେ ବିଷୟରେ ଏ ବିଷୟରେ କିଛି ଲେନ ଦେନ ହିଁ ନାହିଁ। ପୁରା ପୁରା ମାନେ ଏ ବିଷୟ ଯୋଉ ପ୍ରଶ୍ନ ପଚାରିବେ ଆପଣ ସେ ପ୍ରଶ୍ନର ବାହାରେ ଆନ୍ସର ଦଉଛନ୍ତି କି ଧର ଆପଣ ଗୋଟେ ପ୍ରଶ୍ନ ପଚାରିବେ ସେ ସେ ପ୍ରଶ୍ନକୁ ବାହାରେ ଦେଇ ଅଲଗା କିଛି ଆପଣଙ୍କ ମୁଣ୍ଡରେ ମାଇଣ୍ଡ କି ନେଇ ଆସିବେ ଏଇ ସବୁ ଜିନିଷ ତାଙ୍କ ମନରେ ଚାଲିଅଛି ଆଉ ଆମ ପିଲାମାନେ ବି ଘର ପାଖର ବହୁତ ପିଲାମାନେ ଖରାପ ହେଇଯାଇଛନ୍ତି। ଏ ଯୋଉ ତାର ଯୋଉ ପିଲାମାନେ ପାଖାପାଖି ଆମ ଘର ପାଖରେ ଜନ୍ମ ନେଉ ସେ ପିଲାମାନଙ୍କୁ ମୁଁ କହିଦେଇଛି ମୋର ଯେ ଦାଦା ଆଉ ଭାଇ ଏସବୁ ମାନଙ୍କୁ କହିଦେଇଛି ଆପଣ ପିଲାମାନଙ୍କୁ କୌଣସି ପ୍ରକାରର ବି ଫୋନ ଦେଖାନ୍ତୁ ନାହିଁ କି ଟିଭି ମଧ୍ୟ ଦେଖାନ୍ତୁ ନାହିଁ ପାଖାପାଖି ଚାରି ତିନିରୁ ଚାରି ବର୍ଷ ହେବା ପରେ ପ୍ରାୟତଃ ଆ ଏତେ ତେବେ ବି ଆଦତ କରାଇବେନି ପ୍ରାୟତଃ ଅଳ୍ପ କିଛି ଦେଖାଇବେ ଟୋଟାଲ ବି ଛଡାଇବେନି ଅଳ୍ପ କିଛି ମୋବାଇଲ କିଛି ସମୟ ପ୍ରାୟତଃ ଚବିଶ ଘଣ୍ଟା ରୁ ଅଧଘଣ୍ଟା ଦେଖାଇଲେ ଚଳିବ ଅଧଘଣ୍ଟା ରୁ ପଇଁଚାଳିଶ ମିନିଟ। ଏଇ ସବୁ ଟିଭି ବି ଅଧଘଣ୍ଟା ରୁ ପଇଁଚାଳିଶ ମିନିଟ୍ ଦେଖାଇଲେ ଚଳିବ ଆପଣଙ୍କ ମତାମତ କଣ ରହୁଛି ହ
ହାଟାଥ ତମେ ଯୋଉଟା କହିଲ ପୁରା ମୁଁ ସହମତ ଦଉଛି ଏବଂ ଆଉ ଯୋଉ ଏବେ ବି ଛୋଟ ପିଲା ଯୋଉ ଜନ୍ମ ହଉଛନ୍ତି ତାଙ୍କ ମାମା ହେଇ ମାନେ ତାଙ୍କୁ ଫୋନ ଦେଖେଇ ଖାଉଛନ୍ତି ଆମେ ଯେତେବେଳେ ଛୋଟ ପିଲା ହେଇଥିଲୁ ସେ ସମୟରେ ମୁଁ ଜାଣିଛି ଆମକୁ ବୁଲେଇକି ଗାଈ ହଉ ପୋଖରୀ ହଉ ପାଣି ହେରିକା ଦେଖେଇ ବୁଲେଇକି ଖଉଥିଲେ ଏବେ ଯୋଉ ଛୋଟ ପିଲାମାନାନଙ୍କୁ ଫୋନ ଦେଖେଇ କହୁଛନ୍ତି ଏହା ତାଙ୍କର ଗୋଟା ଖାଇବାର ସ୍ଵାଦ କୁ ସେମାନେ ଜାଣି ପାରୁନାହାନ୍ତି କାରଣ ସେମାନେ ଫୋନ ଦ୍ଵାରା ନିଶାରେ ଥାଆନ୍ତି ସେମାନେ କଣ ଖାଉ ତା ଟେଷ୍ଟ୍ ସ୍ଵାଦ ଜାଣି ପାରୁନାହାନ୍ତି। ଏବଂ ତମେ ଆକୁ ଲାଗୁଛି ଯେ ଏହାକୁ ତାଙ୍କ ବାପା ମା ମାନେ ଚେଞ୍ଜ୍ କରି ଯେମତି ଆ ଆମକୁ ପୁରୁଣା ସମୟରେ ବୁଲେଇକି ହଉଥିଲେ ଗଛ ହଉ ପାଣି ହଉ, ଗାଈ ହଇକି ଦେଖେଇକି ଖଉଥିଲେ ସେଇଟା ତମକୁ କଣ ଲାଗୁଛି।
ହୁଁ ମତେ ବି ଲାଗୁଛି ମୁଁ ଯେପରିକି ଆମ ମୋ ଭାଇ ଦାଦା ଏମାନଙ୍କୁ ବୁଝାଇଛି ସେ ସବୁ ଏ ବିଷୟ ବାର୍ତ୍ତାରେ ପରିବର୍ତ୍ତନ ଆଣେ ଅଣେ। ଏଇସବୁ ମତେ ଲାଗୁଛି ଆଉ ବନ୍ଧୁ ଆପଣଙ୍କ ଏରିଆରେ ଏବେ କୋ-କେ-କେ ଏତେ କେତେ ପ୍ରକାରର ଚାଲିଛି ମତେ ଆମ ଏରିଆରେ ତ ବହୁ ମାତ୍ରାରେ ପିମ୍ପୁଡି ଆଉ ଜନ୍ଦା ହେଉ ଛନ୍ତି କାରଣ ବର୍ଷା ଦିନ ଚାଲି ରହିଛି ବୋଉ ଘରେ ବସେଇ ଉ ଉଠେଇ ଦେଉନାହାନ୍ତି ପୁମ୍ପୁଡ଼ି ଓ ସବୁ କାନ୍ଥରେ ଭାରି ଲଗାଇ ଚା-ଚାଲିଛନ୍ତି ଜନ୍ଦା ବି ମଧ୍ୟ ଚାଲିଛନ୍ତି ଏସବୁ ର କିପରି ଆମର କଣ କେମିତି କରିବା ଯେହେତୁ ପୁମ୍ପୁଡି କମିବେ କି ଆମ ପାଖାପାଖି ଅଞ୍ଚଳରେ ଆସି ନିଶ୍ଚିତ ତାଙ୍କ ପାଇଁ ଚାଲିବା ପାଇଁ ମାଟି ବି ମଧ୍ୟ ହେଇଛି ସେ କିନ୍ତୁ ଘର କାନ୍ଥରେ ଚାଲୁଛନ୍ତି। ଆମ ଆମ ଶୋଇବା ଶୋଇବା ସ୍ଥାନରେ ବି ମଧ୍ୟ ଆମ ସୁଆଇ ଦେଉନାହାନ୍ତି ଏସବୁ ବିଷୟରେ ଆପଣ କଣ ମତାମତ ଦେବେ?
ଏକ ଲକ୍ଷ୍ମଣ ରେଖା ବୋଲି ଜିନିଷ ଅଛି ସେଟାକୁ ଆଣିକି ଲଗାଅ। ସେ ପିମ୍ପୁଡ଼ି ଆଉ ଆସିବେ ନାହିଁ ପ୍ରଥମ ଲକ୍ଷ ଲକ୍ଷ୍ମଣ ରେଖା ବି ପିମ୍ପୁଡିକି ଅଟକେଇ ଦିଏ ମୁଁ ଯେତିକି ଜାଣିଛି। ଆଉ ତା ସହ ତମେ କହିଲ କି ଯେ ସେ ସେ ବର୍ଷା ଦିନ ଆଉ ଟା ମୋର ମନେ ଅଛି ଭୁବନେଶ ଥିଲାବେଳେ ରାତି ଦିଟା ବେଳେ ମୁଁ ଯେହେତୁ ଫୋନ ଦେଖି ଦେଖି ଯାଉ ଆମ ରୁମ ସାଇଡରେ ଗୋଟେ ସାପ ଥିଲା ଚିଠି ସାପ ମୁଁ ତାଉପରେ ମଧ୍ୟ ଚଢ଼ି ଯାଇଥିଲି ମତେ ଦେହ ପୁରା ଭୟଭୀତ କରେଇ ଦେଇଥିଲା। ଆଉ ରାତି ସାରା ମୋ ନିଦ ହେଇନଥିଲା ତାପରେ ଡରିକି ମୁଁ ଘରକୁ ପଳେଇ ଆସିଥିଲି।
ଆଜ୍ଞା ତାହେଲେ ଏଇ ସବୁ ଜିନିଷ ଆପଣ ଆଉ ବନ୍ଧୁ ଆପଣଙ୍କୁ ମାଛ, ଚିକେନ ଆଉ ମଟନ୍ ଏସବୁ ମଧ୍ୟରୁ କୋଉଟା ଖାଇବାକୁ ବହୁତ ଭଲ ଲାଗେ? ମତେ ଯେପରିକି ମତେ ଆଜ୍ଞା।
ମତେ ଯେପରିକି ଆମର ଦେଶୀ ମାଛ ଅ ଆମର କଣ କାଠି ପୋହଳା ଆମର ଯେପରିକି କଳା ବାଇଶି ଏଇ ସବୁ ଜିନିଷ ଖା ଖାଇବାକୁ ବହୁତ ଭଲ ଲାଗିଥାଏ ମଟନ ବି ମଧ୍ୟ ଆମ ଘରେ ହୋଇଥାଏ। ମାସେ କେ ଥରେ କି ଦି ମାସ କେ ଦି ଥର ତିନ ଥର ଏଇ ଯେବେ ବି ଆମେ ମଧ୍ୟମ ଶ୍ରେଣୀର ଲୋକ ଆଉ ଏତେ ପଇସା ଦେଇକି ଆମେ ମଟନ ଆଣି ଖାଇପାରିବାନି ପ୍ରାୟତଃ ମ ମଟନ ର ଗୋଟେ କେଜି ପାଖାପାଖି ସାତଶହ ରୁ ଆଠଶହ ରେଟ ରହୁଛି। ଆଉ ଚିକେନ ବି ମ ମଧ୍ୟ ସେ ଦୁଇଶହ ଦୁଇଶହ ପଚାଶ ଏ ଏଇ ମାତ୍ରାରେ ରହୁଛି ଆପଣଙ୍କୁ କଣ ଦେଶୀ ମାଛ ଭଲ ଲାଗେ ନା ମଟନ ଭଲ ଲାଗେ ନା ଚିକେନ ଭଲ ଲାଗେ କୌଣସି କୋଉଟା ଭଲ ଲାଗେ ଆପଣ ଟିକେ ଆପଣ ମତାମତ?
ମତେ ଅଧିକ ଭଲ ଲାଗେ ଅଣ୍ଡା ଟା ଅଣ୍ଡା ଟା ମତେ ଅଧିକ ଭଲ ଲାଗେ। ତାପରେଟା ମାଛ ମତେ ଶାନ୍ତି ଲାଗେ ଆଉ ଚିକେନ ବି ଭଲ ଲାଗେ। ମଟନ ଖାଇଲେ ମତେ ଏତେ ଭଲ ଲାଗେ କିନ୍ତୁ ଏତେ ବି ଭଲ ଲାଗେ ନା। ମାନେ ମତେ ପେଟ ଟା ଅବାଗ୍ୟା ଜାମ୍ ଜାମ୍ ବହୁତ ଇଏ ଲାଗେ ସେଦିନ ଖାଇକି।
ଆଜ୍ଞା ଆପଣଙ୍କୁ ଉ ଆପଣଙ୍କୁ ଦେଶୀ ଅଣ୍ଡା ଖାଇବାକୁ ଭଲ ଲାଗେ? ନା ଆମର ଏଇ ଯୋଉ ନର୍ମାଲ ବଇଲର? ଅଣ୍ଡା ଆସୁଛି ଆମର କମ୍ପାନୀରେ ତିଆରି ହୋଇକି ଏସବୁ ଅଣ୍ଡା କରି
ଦେଶୀ ଅଣ୍ଡା ଟା ଖାଇଲେ ମତେ ଭଲ ଲାଗେ କିନ୍ତୁ ବହୁତ କମ ଖାଏ ଏତେ ମିଳେ ନା। ଯେହେତୁ ମୁଁ ଏଇଆ ଯୋଉ ଦୋକାନରେ ମିଳୁଥିବା ଅଣ୍ଡା ସେଇ ଅଣ୍ଡା ଖାଉ।
ଆଜ୍ଞା। ଆଉ ଆଜିର କଣ ଏ ଆଜି ତ ବହୁତ ମାତ୍ରାରେ ଗରମ ବି ମଧ୍ୟ ହେଉଛି। ଗରମ ହେବା ସମୟରେ ଆଜିର ଆପଣଙ୍କର ଯେହେତୁ ଖରା ବେଳର ଖାଦ୍ୟ ଟା କଣ ରହୁଛି?
ଏବେ ତ ଖରା ଦିନ ଯେହେତୁ ଚାଲିଛି ଆମର ପଖାଳ ପ୍ରତି ଦିନ ହଉଛି ଯାହା ଭଲ କହିବାକୁ କାଇଁ ଦେହଟା ଥଣ୍ଡା ରହୁଛି ଗରମକୁ ଆମେତୁ ଗାଁରେ ହଉଛି ଟାଉନ ରହୁଛେ ସେଠି ଆମର ଏସିର ସୁବିଧା ନାହିଁ ସେଥିପାଇଁ ଆମର ପ୍ରୋବେଲମ ହଉଚି। ହଁ।
ଆଉ ଆପଣ ଆଜି କଣ ଖିଆପିଆ ଆଜି କଣ କରିଚନ୍ତି? ଏବେ କଣ ଖାଇବେ କଣ ନାଇଁ?
ଏବେ ମୁଁ ଯାଇଥିଲି ସନ୍ ଜଳଖିଆ ଖାଇ ଦେଇ ଆଇଥିଲି। ତାପରେ ମୁଁ ଏଇନା ବସିଚି ଗୋଟା ଜାଗାରେ। ଆ, ଏଟା କଥା ହଉଛୁ ଗୋଟେ ସାଙ୍ଗ ସହ। ଆଉ
ଆଜ୍ଞା, ହଁ ମୁଁ ବି ଏବେ ଖାଇଚି ଆମର ଛତୁଆ। ଛତୁଆ ଖାଇବା ସ ଖାଇବା ପରେ ଆ ଆପଣଙ୍କୁ ଟିକେ ମୋ ଆପଣଙ୍କ କଥା ମନେ ପଡିଲା। ଆପଣଙ୍କୁ କୁ କଲ୍ ଲଗାଇଦଲି। ଆଉ ବନ୍ଧୁ ଆପଣଙ୍କ ଏରିଆ ରେ- ଇଏ ଏମିତି କେମିତି କଣ ଚାଷ ବାସ ଚାଲିଛି?
ଚାଷ ଏଇନା ତ ଧାନ ଲାଗିଛି।ତାପରେ ଉଁ, ଆଉ ଇଏ ତାପରେ ଗପୁଚୁ ସାଙ୍ଗ ସାଣ। ଧାନ ହେରେକା ହଉଚୁ। ଧାନ ଚାଷ କେମିତି କଣ ହୁଏ ମୁଁ ଜାଣିନାହିଁ। ତାପରେ
ଆମ ବନ୍ଧୁ ଆମ ଏକରେ ତ ବହୁତ ମାତ୍ରାରେ ବାଇଗଣ ଏବଂ ଲଙ୍କା କୋବି ଆଉ ପୋଟଳ ଓ ଏଇ ସବୁ ଜିନିଷ ବହୁ ମାତ୍ରାରେ ହେଇଚି। ଏବଂ ଏବେ ବି ବହୁତ ମାତ୍ରାରେ କ ଳଥ, ବିରି, ମୁଗ ଅମଳ ହେଇ ସାରିଚି। ଆପଣଙ୍କ ଏରିଆରେ କେମତି କଣ ହେଇଛି ଏ ସବୁ ଦିନିଷ? ଆପଣ ମତାମତ ଟିକେ ଦେବେ।
ଅ, ଆମର ତ ଧାନ ଏରିକା ଏବେ ଉଇ ହେଲା।ଉଁ ବିରି ମୁଗ ହୁଏ। ଆଉ ତାପରେ ତ ଆଉ ଏତେ ଜିନିଷ ଲାଗେନା। ଆମର ମାଟିର ଉର୍ବରତା ଏତେ ନଥାଏ । ସେଥିପାଇଁ ଅଲଗା ଚାଷ ଜମି ହୁଏ।
ଆଜ୍ଞା। ଆଉ ବନ୍ଧୁ ମୁଁ କହିବା ଅର୍ଥ କି ଆମ୍ ଯେପରିକି ମୋତେ ଆମର ପଙ୍କୁଆ ମାଛ ଯେପରି କିି ରୋହି, ଏଇ ଯୋଉ ପଙ୍କୁଆ ମାଛ ଯେପରିକି ମାଗୁର, ଶେଉଳ ଆମର କଣ ଗଡିଶ ଆଉ କଉ ଆଉ ଏସବୁ ଜିନିଷ ଆପଣ ଏ ସବୁ ଜିନିଷ ଧରନ୍ତି କି କେବେ? ଆମ ଏରିଆରେ ବହୁ ମାତ୍ରାରେ ଧରାଯାଏ। ଆପଣ ଧରନ୍ତି କି ନାଇଁ ଏସବୁ ବିଷୟରେ ଟିକେ ବର୍ଣନା କରି କହିବେ। କାରଣ ନା ଆମ ଏକରେ ବହୁତ ମାତ୍ରାରେ ବି ମଧ୍ୟ ପଙ୍କୁୁଆ ଗାଡିଆ ଅଛି। ବୋହୁ ମାତ୍ରାରେ ବି ମଧ୍ୟ ଧରନ୍ତି। ଆପଣ ଏ ସ ବୁ ବିଷୟରେ ଟିକେ କହିବେ। ପାଞ୍ଚ ଅ, ପାଞ୍ଚ ଦଶ ସେକେଣ୍ଡ ଭିତରେ କହିବେ।
ଆ, ମାଛ ଧରିକି ଆ ମୁଁ ଏତେ ଭଲସେ ଧରି ପାରୁନା। ଇଏ ହଁ ମୁଁ ସେ କାମ ଅଛି ମୁଁ ରହୁଚି ଆଉ।
ଆଜ୍ଞା ଶୁଣନ୍ତୁ ବନ୍ଧୁ ଆଉ ଆପଣ ଦେହ ପା ଏବେ ଭଲ ଅଛି ତ? ହଁ ଠିକ ଅଛି ବନ୍ଧୁ ରହୁଚି। ଜୟ ଜଗନ୍ନାଥ ବନ୍ଧୁ।